ହ୍ୟାଲୋ।
ହ୍ୟାଲୋ।
ହଁ ସୁପ୍ରଭାତ।
ହଁ ହଁ ସୁସ୍ ହଁ କହୁଛି କହ।
ହ ହଉଛି କେମିତି ଅଛନ୍ତି କଣ କରୁଛନ୍ତି ଆଉ ଆପଣଙ୍କୁ କଣ କରିବା ପାଇଁ ଭଲ ଲାଗେ?
ହ।
ରୋଷେଇ ଆସେ ଆପଣଙ୍କୁ ଆରେ ରୋଷେଇ ଆସେ?
ସେଉ ନାହିଁ ହଁ ହଁ ରୋଷେଇ ଆସେ କୁହନ୍ତୁ? ଉଡିଗଲା।
ହଁ ଜାଣିପାରିଲି ମୁଁ।
ହୁଁ କୁହନ୍ତୁ। ଆପଣ କଣ କରୁଛନ୍ତି?
ମୁଁ ବସିଛି ସକାଳ ର ଖରା ଟିକେ ଦେହରେ ପକଉଛି ଯୋଉଟାକି ବହୁତ ଭଲ।
ଖରା ହଉନି ଆପଣଙ୍କର ଖରା ହୋଉଚି?
ହଁ ଆମର ଏଠି ଖରା ହଉଛି।
ଆମର ଯୋଉଁ ବର୍ଷା ହେଇକି
ଖରା ପ୍ରଖର ମାତ୍ରା ବି ହଉଚି। ଆଉ କଣ କରାଯିବ ସେଥିପାଇଁ ବସିଛି। ଏଟା କଣ ଚମ୍ପା ଗଛ
କୋଉଁ ଚମ୍ପା ହେଇଛି?
ଚମ୍ପା ତ ଚମ୍ପା କୋଉଁ ଚମ୍ପା ମୁଁ ଜାଣିନି କୋଉଁ ଚମ୍ପା।
ଗୋଟେ ହଳଦିଆ କଲର ଥାଏ ଗୋଟେ ଧଳା ଥାଏ।
ହଁ ଏଇଟା ହଉଛି ଚମ୍ପା କଲର ଚମ୍ପା ନା ହଳଦିଆ ନା ଧଳା।
ହଁ ମାନେ ଛୋଟ ନା ବଡ। ଆମର ବି ସେମିତି ଗୋଟେ ଗଛ ଅଛି।
ମୋ ବାବାଙ୍କର ଏଇ ଗଛ ଫୁଲ ଟା ଭାରି ପସନ୍ଦ।
ଯେତେବେଳେ ଯୋଉଁଟା
ହଁ ହଁ ଏଟା ପ୍ରବଳ ବାସ୍ନା ହଉଚି।
ହୁଁ ଏ ନାଗଚମ୍ପା କାଠ ଚମ୍ପା
ହଁ ହଁ ଏ ହୋଉଛି ଟିକେ ଜଷ୍ଟ କମଳା ରଙ୍ଗର ଫୁଲ ଟା। ଭାରି ବଢିଆ ବାସ୍ନା।
ଆ। କମଳା ରଙ୍ଗ କହୁଛନ୍ତି କିନ୍ତୁ, ଧଳା ହଳଦିଆ ତ ସେଇଟା।
ହଁ ମ ସେଇ ହଳଦିଆ ଯୋଉଟା ସେଇଟା ଗୋଟେ ହଳଦିଆ ଚନ୍ଦନ ଆସେନି ସେଇ କଲରର।
ଉୁଁ ହୁଁ ସେଇଟା ମୁଁ ଜାଣିଛି ଯାହା ଧଳା ହଳଦିଆ। ଆପଣ କହୁଛନ୍ତି ଆଚ୍ଛା ଆଉ ଆଜି
ଆପଣଙ୍କ ମ ବାଡିରେ କଣ କଣ ଗଛ ଲାଗିଛି ଫୁଲ ଗଛ କି ଫଳ ଗଛ?
ଫୁଲ ଗଛ ଯାହା ସେଇ ବହୁତ ପୁରୁଣା ଗଛ।
ଟଗର ମନ୍ଦାର
ଙ୍କର ମନ୍ଦାର ଆଉ ଚମ୍ପା ଆଉ। ମଲ୍ଲୀ ଗଛ ଆଉ ଏମିତି ସବୁ ଲାଗିଛି ଆଉ ଆଉ ଏତେ ସବୁ ଗଛ ଗଛ ଲାଗେନି। ଏତିକି ଲାଗିଛି ଆଉ।
ଆଉ। ଓ ଆମ ବାଡ଼ିରେ କଣ କଣ ଲାଗିଛି ଗୋଟେ ପିଜୁଳି ଗଛ ଦିଟା ଲାଗିଛି। ଗୋଟେ ହୋଉଛି ପୁରା ତା ପତ୍ର ବି ନାଲି। ତା ଫଳ ବି ଯୋଉଟା ହବ ସେଇଟା ନାଲି ହବ ଉପର ବି ନାଲି ଭିତର ବି ନାଲି। ଆଉ ହୁଁ। ଆଉ ଗୋଟେ ପିଜୁଳି ଗଛ ଲାଗିଛି ନର୍ମାଲ ପିଜୁଳି ଗଛ ଗୋଟେ। ଆଉ ଗୋଟେ ଲଗେଇଛି ଏବେ କଣ ସେଟା କହନ୍ତି ସେପ୍ଟା ଗଛ ଗୋଟେ ଲାଗିଛି। ଚି ଲିଚୁ ଗଛ ଗୋଟେ ଲାଗିଛି ହଁ ସପେଟା।
ହୁଁ।
ହଁ। ଆଉ ଲିଚୁ ଗଛ ଗୋଟେ ଲାଗିଛି। ଏ ଆମ୍ବ ଗଛ ଦିଟା ଲାଗିଛି ଗୋଟେ ଦୋଷାରୀ ଆମ୍ବ ଗୋଟେ ହଉଛି ଆମର ତା ନାଁ ସେଟା କଣ ନା ଆମ୍ର ପଲେଇ।
ଆମ୍ର ପଲେଇ ଲଗେଇଛନ୍ତି।
ହଁ ଆମ୍ର ପଲେଇ ଆମ୍ବ ଗୋଟେ ଲାଗିଛି। ଦୋଶରି ଆମ୍ବ ଗୋଟେ ଲାଗିଛି।
ଆପଣ ଆମ୍ରପାଲେଇ ଆମ୍ବ ଲଗେଇଛନ୍ତି।
ହଁ।
ହଁ ବଢ଼ିଆ ତ।
ଅହ। ଆଉ ଗୋଟେ ଗଛ ଲଗେଇବି ଭାବୁଛି ମିଆଁ ଯାକି ଆମ୍ବ। ଯୋଉଟାର ହଉଛି କଣ କହିଲ ଦାମ ଟା ତିନି ଲକ୍ଷ ଟଙ୍କା ଆମ୍ବ କେଜି।
ନା ଆଜ୍ଞା ଏବେ ଯୋଉଟା ବାହାରିଛି ତ ଆପଣ ସେଇଟା ହେଲା କେଇବେ? ଭଲ ହେଲା ଆପଣ ଲଗାନ୍ତୁ ସେଇଟା। ଭଲ ଆମେ ଯିବୁ ଖାଇବା ପାଇଁ ଆଉ।
ହୁଁ ଆଉ ଗୋଟେ ବଢିଆଳ ଗଛ ଲଗେଇଛି। ବଢିଆଳ ବୁଝିଛନ୍ତି ତ?
ନାଇଁ।
ବଢିଆ ଲାଗୁଛି ନାହାନ୍ତି।
ନାଇଁ।
ଆତ।
ହଁ ଆତ ଏଇଟା ଆମର ଅଛି।
ଆତ ସୀତାଫଳ।
ଆତ ଆମର ଅଛି ନେଉଆ ଜାଣିଚନ୍ତି ନେଉଆ।
ନେଉଆ କଣ ସେଇ ଆତ ଟାଇପର ତ।
ହୁଁ ଆତ ଯୋଉଟା ମାନେ ଯୋଉଟା ପାଖୁଡା ପଖଡା ହେଇପାରେ ଆପଣ ସେଟାକୁ ଆତ କୋହୁଚନ୍ତି। କିନ୍ତୁ ଆମର ସେ ଏପଟେ ଗୋଟେ ଅଛି ପୁରା ପ୍ଲେନର ଗୋଟେ ଅଛି ହେଇଟା ହଉଚି ଆତ। ଯାର ପତ୍ର ଉଁ
ବଲମା ଚମ୍ପାପତ୍ର ପରକା।
ହଁ ସେଇଟା ହଉଚି ଆତ ଆଉ ଗୋଟେ ନେଉଆ ଯୋଉ ଟା କୁହନ୍ତି ସେଇଟା ଆଉ ଗୋଟେ।
ହଁ ସେଇଟା ଆଉ ଛୋଟ ଛୋଟ ପତ୍ର। ପୁରୁଣାହଉଛି ତାର ଖୋପ ଖୋପ ଥିବ ତାକୁ ପାଚିଲେ ଏମିତି ଭାଙ୍ଗିକି ଖିଆ ଯିବ। ହୁଁ ଦିଟାଙ୍କର ମ ମ ମଞ୍ଜି ସେମ।
କିନ୍ତୁ ଭଲ ଲାଗେ ଆରସା ଟା।
ଆରେ ନା ଆତଠୁ ଆର ଆତଠୁ ଆର ଟା ଭଲ ଲାଗିବ ନା ନେଉଆଟା ନା।
ମତେ ଆତ ଭଲ ଲାଗେ ତାର ଟିକେ ବେଶୀ ମିଠା ଥାଏ ସେଟା ବି ଭଲ ଲାଗେ ଟିକେ କାଦୁଆ କାଦୁଆ ଲାଗିବ ବୋଲି ମତେ
ବାହେଲେ ତାହେଲେ ପ ଆଗରୁ ତ ତମେ ଆତଟା ଖାଇନ ଆଉ ତମେ ଯୋଉଟା ନେଉଆ କଉଛ ସେଇଟା ଅଲଗା କଣ ହେଇଥିବ। ଆ
ନାଇଁ ସେଇଟା ହିଁ ମୋର ପାଖରେ ଫର୍ଦ ଥିଲା କିନ୍ତୁ ଆମର ଦିଟା ଗଛ ଥିଲା।
ଯୋଉଟା ମାର୍କେଟ ରେ ବିକ୍ରି ହୋଉଚି ଶୀତା ଫଳ ତ।
ହଁ ହେଇଟା ଆାତ।
ଓ
ଏଇଟା ମୁଁ ଖାଏ ସେତେବେଳେ ମୁଁ ଖାଏ ଏଇଥରେ ଯାଇ ଲେଇଥିଲା ଖାଇଥିଲି।
ହଁହଁ ମୁଁ ଆପଣଙ୍କୁ କେତେବେଳେ ପ ପଠେଇବି ଜିନିଷ ଟା ଆପଣ ମତେ ଟିକେ କନଫର୍ମ କରିବା। ଆପଣଙ୍କ ଏରିଆରେ କୋ ଯୋଉ ଅଞ୍ଚଳରେ କୋଉଟାକୁ କଣ କହୁଚନ୍ତି।
ଆାତ କୋଉଟାକୁ କହୁଛନ୍ତି ନେଉଆ କୋଉଟାକୁ କହୁଛନ୍ତି। ଆମର ଏଠି ଆତ ଗୋଟେ ବଢିଆଳ ଗୋଟେ ବଢିଆଳ।
ପରିଆଳ ହେଲା ପୁଅ ମାନେ ତାର ଉପର ପୋଷଣ ଟା ଦେଖିବାକୁ ଚାହୁଁଚୁ।
ବଢିଆଳ ଉପର ପୋଷଣ ଟା ହେଇଥିବ ଏମିତି ଖୋପ ଖୋପ ହେଇଥିବ। ଆଉ ଶାଗୁଆ କାଲର ହେଇଥିବ।
ତ ଏଡା ଯୋଉଟା ବାହାରେ ପେଡା ବିକା ହଉଛି।
ହଁ ହଁ ହଁ।
ସେଇଟା କହୁଚନ୍ତି ତ। ହୁଁ ତାର ଏ ଆଇଟା ପରେ ଆଉ ଗୋଟେ
ଓହୋ ଚ ମୁଁ ତ ଜାଣିଚି ଆତ ଆଉ ଗୋଟେ ଅଛି ସେ କୋରେଇ ଗଛ ପତ୍ର ଟାଇପ ର ତା ପତ୍ର ଟା। ହଁ ସେଟା ତ ଗୋଟେ ଜାଣିଚି ସେଟା ମତେ ଏତେ ଖାସ ଲାଗେନି।
ହଁ ସେଇଟା ସେଇଟା ମତେ ଏତେ ଖାସ ଲାଗେନି ମୁଁ ଏଇଟାକୁ ହିଁ ଖାଏ ଯୋଉଟା ବିକ୍ରି ଯୋଉଟା ସେଇଟା ହିଁ କହୁଚି ହୁଁ ହୁଁ ହୁଁ ହୁଁ। ସେଇଟା ମତେ ଭଲ ଲାଗେ।
ମୋ ଗାଁ ରେ ଆଗୁରୁ ପ୍ରବଳ ଗଛ ଥିଲା ଏମିତି ଆମେ ଯାଉ ତାକୁ ଗଛରୁ ପାରିକି ଗୋଟେ ବ୍ୟାଗ୍ ଦି ବ୍ୟାଗ ତିନି ବ୍ୟାଗ୍ ନେଇକି ପଳେଇ ଆସୁ। ତାକୁ କଣ କରୁ ଧାନ କୋଠି ଭିତରେ ରଖି ଦଉ ସିଏ ଦି ଚାରି ଦିନି ଭିତରେ ପାଚିଯିବ। ତାକୁ ଡେଲି ଡେଲି ଡେଲି ଡେଲି ଖିଆ ହୁଏ ହଁ ମଝିରେ ଗୋଟେ ମଝିରେ ଗୋଟେ ଜାଗାରେ ଆମେ କାମ କରୁଥୁଲୁ ରହିଥିଲୁ। ସେଠି ଦଶ ଟଙ୍କାରେ ଗୋଟେ ବ୍ୟାଗ ରେ ଫୁଲ କରିକି ଲୋକ ଦିଅନ୍ତି ଆଦିବାସୀ।
ଆରେ ବା।
ହଁ ସେଠି ଖାଇକି ଥଣ୍ଡା ହେଇ ଥଣ୍ଡା ହେଇଯାଇଥିଲା ଖାଇ ଖାଇ।
ଏମିତିକି ଆମର ବି ବହୁତ ହୁଏ ମାନେ ଆମେ ତାକୁ ପୁରା ବସ୍ତା ବସ୍ତା ରଖୁ ଏବେ ସେ ଗଛ ଟା ଫଣ ହେଇଯାଇଛି ବହୁତ ଫଳ ଦେଇଦେଇ ତା ଗଛଟା ମରିଗଲା ବୋଧେ।
ଓହୋ ସେଇ ଛୋ ହଁ ସେଇ ଛୋଟ ଗଛ ଟା ଆଣିକି ତାର ଗଛଟା ଆଣିଚି ଲଗେଇବାକୁ।
ଉଁ ହୁଁ।
ସେଇ ଗଛଟା ମତେ ବହୁତ ପସନ୍ଦ ଆଉ
ଆପଣ କହିପାରିବେ ହେୟାର ଫଲ୍ ପାଇଁ ମୁଁ କଣ ଲଗେଇବି?
ଆପଣ ଲଗାନ୍ତୁନି କିଛି ଆପଣ ଚୁ ଟି ଝଡୁଛି ଯଦି ଆପଣ କିଛି ଲଗାନ୍ତୁନି ଆପଣ ଖାଆନ୍ତୁ।
କଣ ଖାଇବି?
ଯୋଉ ଖାଦ୍ୟରେ କ୍ୟାରୋଟିନ ଅଛି ସେଇ ଖାଦ୍ୟ ଖାଆନ୍ତୁ ଯୋଉ ଖାଦ୍ୟରେ ଅଛି ଆମର ଏଇ ଯୋଉ ଆମର ଅଛି। ପୋଷକ ଖାଦ୍ୟ ଅଛି ମୁଁ ଆପଣଙ୍କୁ କହିବି ଆପଣ କଣ କଣ ଖାଇବେ?
ହଁ ପା। ଆଜ୍ଞା ଆଉ କଣ ରିଠା ସିଠା ଅଁଳା ଏଇଗୁଡା ଲଗାନ୍ତି ଯୋଉ
ଆରେ ସେଇଗୁଡା ହଁ। ଲଗାନ୍ତି ଖାଲି ଛାଡି ଦିଅନ୍ତୁ ସେଇଗୁଡ଼ା ଲଗାନ୍ତୁନି କିଛି ଆପଣ ଭି ତରୁ ମଝବୁତ କରନ୍ତୁ।
ଆଜ୍ଞା।
ଆଉ ଚୁଟି ଗୋଟେ ଏମିତି ଜିନିଷ ଟା ତାର ଗୋଟେ ସିଜିନ୍ ଥାଏ ପ୍ରତ୍ୟେକ ମଣିଷ ହିସାବରେ ସେ ତାର ଝଡିବ ଫୁଣି ଅଲଗା ସିଜିନରେ ତାର ହେଇଯିବ ହେଟା ସବୁ ମଣିଷର ହୁଏ।
ଆଜ୍ଞା ତାହେଲେ ସେଇୟା କରିବି ଆଉ। ସେଟା କରିବାକୁ ପଡିବ ଆଉ ମୁଁ ଲଗେଇବି ଆଉ। ନା ଖାଇବି ଆଉ ଲଗେଇବି ସବୁ ଦେଖିବୁ ଆଉ। ହୁଁ ଛୁଟି ଟା ପୁରା ଝଡିଆ ଷ୍ଟାର୍ଟ ହେଲାଣି ବର୍ଷଦିନ ବୋଲି।
ହଁ ସେମିତି ଝ ହଁ ସେମିତି ଝଡିବ। ପୁଣି କିଛି ଦିନି ପରେ ପୁଣି ନୂଆ କଅଁଳିବ।
ହେଲେ ଚୁଟି ଖରାପ ହେଇଯିବ ନା ସେଥିପାଇଁ ଚୁଟି ଟା ଖରାପ ହେଇଯିବ ନା।
ହଁ ହଁ ତେଣୁ ଏଇ କିଛି ଦିନ ଝଡିବ ତାକୁଯାହା କଲେ ବି ଝଡିବ। ସେଥିରେ ଟୋଟାଲି ଏବେ ସାମ୍ ହଉଛି କରନ୍ତୁନି କିଛି।
ମୁଁ ତ ଟିକେ ଟିକେ ପିଆ ପିଆଜରସ ଲଗାଏ, ଟିକେ ଦହି ଲଗାଏ, ସେଥିପାଇଁ ଜର ଥଣ୍ଡା ହେଇଯାଏ।
ହୁଁ ହୁଁ। ହଁ ସେଗୁଡା ଆଉ କିଛି କରନ୍ତୁନି ଆପଣ
ସେଇ ପାଇଁ ରହି ଯାଇଥିଲୁ।
ନର୍ମାଲ ଆଉ ଖାସ୍ କରି ତେଲ ଲଗାନ୍ତୁନି ଜମା।
ତେଲ ଲଗେଇଲେ କଣ ହବ?
ତେଲ ଲଗେଇଲେ ତେଲ ଲଗୋଉଚନ୍ତି ଯଦି ଖାଲି ଚୁଟିରେ ଲଗାନ୍ତୁ।
ଆଜ୍ଞା ସେଇଟା ହିଁ କରିବି ଭାବିଚି ଆଉ।
ଆପଣଙ୍କର ରୁଫି ହୁଏ?
ରୁପି ଇଏ କମ ପରିମାଣରେ। କିନ୍ତୁ ଥରେ ଯେତେବେଳେ ମୁଁ ଚୁଟି ସିଧା କରିଥିଲି ମେସିନ୍ ସାହା ଯ୍ୟରେ ମାନେ ଏଇଠି ନାହିଁ ଷ୍ଟେଟନିଙ୍ଗ ବୁଝଛନ୍ତି ତ। ତାପରେ ପରେ ବହୁତ ସାରା ରୁପି ହେଇଥିଲା।
ଓହୋ।
ଆଉ ବହୁତ ଟାଇମ ଲାଗିଥିଲା ଠିକ ହବା ପାଇଁ ଚୁଟିର ବହୁତ ଅବସ୍ଥା ଖରାପ ହେଇଯାଇଥିଲା। ସେଇଟା ହିଁ ଠିକ ଅଛି ଆଉ।
କିଛି କରିନି।
ଆଜ୍ଞା।
ଏ ଆଉ କଣ ରୁପି ହେଲେ ଚୁଟି ଝଡ଼ନ୍ତି। ଝଡିବାର ସେ କାରଣ ସିଏ ସିଏ ଗୋଟେ ଟାଇମ ଝଡେଇବ। ଆ ଆଉ ରୁପି ଯଦି ହଉଛି କେବେ ତେଲ ଲଗେଇବେନି।
ତେଲ୍ ଲଗେଇଲେ କଣ ହବ।
ସେ ରୁଫି ଗୋଟେ ଜୀବାଣୁ ସାହାଯ୍ୟରେ ହୁଅନ୍ତି। ତ ସେ ଜୀବାଣୁ ଉଁ ତେଲ ଟା ବଢିଆରେ ତାଙ୍କୁ ସାହାଯ୍ୟ କରିବ, ତ ଅଧିକା ହବ ଅଧିକ ମୁଣ୍ଡ କୁଣ୍ଡେଇ ହବ ଅଧିକ ବି ସ
କାଇଁ ନା ମୁଁ ତେଲ ଲଗେଇଦିଏ ଯେତେବେଳେ ହୁଏ।
ନା ନା ରୁପିରେ ମାନେ ତେଲର ଜମା ଲଗେଇବେନି, ତେଲ ଲଗେଇବେନି ଦେଖିବେ କିଛି ମୁଣ୍ଡ କୁଣ୍ଡେଇ ହବନି କିଛି ହବନି ରୁପି କି ଯେତେ ବେଳେ କୁଣ୍ଡେଇ ହବ ତ ଆପଣ କଣ କରିବେ ନା, ହଁ ସପ୍ତାହକୁ ଦୁଇଥର ଲଗେଇବେ ଆମର ସେ କଣ ଯୋଉ ର ରୂପି ହଟାଅ ରୂ ପି ହଟେଇବା ପାଇଁ ଯୋଉ ଅଛି ଯ ଅ ସା ଇଏ ଲଗେଇକି ସେଥିର ମୁଣ୍ଡ ଧୋଇବେ।
ସାମ୍ପ।
ହଁ।